ମୋ ଭଏସ୍ ଆପଣଙ୍କୁ ଶୁଭୁଚି ତ?
ଆଜ୍ଞା।
ଜୟ
କଣ କରୁଛନ୍ତି?
ଜୟ ଜଗନ୍ନାଥ। ଏଇ ଏଇ ଏମିତି ବସିଛି ଯଷ୍ଟ ଅଉ। ଆପଣ? ଆପଣ ଆଜି ମଧ୍ୟାହ୍ନ ଭୋଜନ କଲେ? ମଧ୍ୟାହ୍ନ ଭୋଜନ
ମୁଁ କହିଲି ଘରେ ସମସ୍ ମଧ୍ୟାହ୍ନ ଭୋଜନ ଭାତ, ଭେଣ୍ଡି, ଆଳୁ ତରକାରୀ, ଲେମ୍ବୁ।
ହଁ ହଁ ଆମର ଭାତ, ଡାଲି ଆଉ ପନିପରିବା ମିଶେଇକି ଗୋଟେ ଅ ମିଶେଇ ଥିବା ତରକାରୀ। ଆଉ ପୋଟଳା ଆଳୁ ଭଜା।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ଘରେ ସମସ୍ତେ ଭଲ ଅଛନ୍ତି। ହଁ ମୁଁ ବି ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି।
ଆପଣ କ ଆପଣଙ୍କ ଘର କୋଉଠି?
ଆମ ଘର କେନ୍ଦ୍ରାପଡା।
ଓହୋ କେନ୍ଦ୍ରାପଡାରେ ରହୁଛନ୍ତି? ଆମର ଭୁବନେଶ୍ୱର।
ହୁଁ କଣ କରନ୍ତି ଆପଣ?
ମୁଁ ଏବେ ବି ଏସି କରୁଛି ମ୍ୟାଥ ଅନର୍ସରେ। ଆପଣ କଣ କରନ୍ତି?
ମୋର ପରା ସରି ଯାଇଛି ଏମିତି ଘରେ ଅଛି।
ଆଜ୍ଞା। ଏବେ ନା ପରବର୍ତ୍ତୀରେ କଣ ରଖିଛନ୍ତି ମାନେ କଣ କରିବାର ଅପସନ୍?
ନାଇଁ ଆଉ କିଛି ନାହିଁ ଏମତି ଘରେ ଅଛି ଆଉ।
ଆଜ୍ଞା। ଆଉ ସନ୍ଧ୍ୟାରେ କଣ ଖାଇଥିଲେ?
ସନ୍ଧ୍ୟା ନାହିଁ ଟିକେ ଲେଟ୍ କରି ଖାଇଥିଲୁ ଆଉ ସନ୍ଧ୍ୟାରେ କିଛି ଖ ଖାଇନୁ ଆଉ ଟିକେ ହେଲେ ରୋଷେଇ ହବ ଖାଇବ ଆଉ।
ଆଚ୍ଛା ଆପଣ ବୋଧେ ମ୍ୟାରେଟ?
ଆଜ୍ଞା। କଣ କହିଲେ?
ନାଇଁ ଆପଣତେ କହିଲେ ଘରେ ଅଛନ୍ତି ଆଉ ଆଜ୍ଞା।
ହୁଁ ଘରେ ଅଛୁ କୁଆଡେ ଯିବୁ ବର୍ଷା ତ ହଉଛି ଲାଗି ରହିଛି।
ଆଉ ପୁରୀ ଆସିଥିଲେ ଆପଣ ପୁରୀ ବୁଲିବାକୁ ଯାଇଛନ୍ତି?
ହଁ। ହଁ ପୁରୀ ଯାଇଥିଲି ପୂର୍ବବର୍ଷ ଯାଇଥିଲି ବୁଲି ବାଲି ଆସିଲ ଆପଣ?
ହଁ ଆମେ ଯାଇ ଯୋଉ ଏଇ ମାସେ ଦି ମାସ ହବ ଆମେ ଯାଇଥିଲୁ।
ଅହଂ। ଆଉ ପାଠ ପଢା କେମିତି କଣ ଚାଲିଛି ଭଲ ଚାଲିଛି।
ପାଠ ପଢା ସେମିତି ହଉ ଚାଲିଛିତ। ହଁ। ଆଉ କଣ କୁହନ୍ତୁ ଆଉ ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ କଣ ଜାଣିଛନ୍ତି ଟିକେ କହିବେ?
କଣ କହିଲେ?
ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ ଆପଣ କଣ ଜାଣି
ହଁ ବହୁତ ଭଲ ଆମର ଜଗନ୍ନାଥ ମଧ୍ୟ କଳିଯୁଗର ଦେବତା ତ ସେ ବି ଯାହାବି ଆମର ରଥଯାତ୍ରା ହଉ କିମ୍ବା ସବୁ ସର୍ବମଙ୍ଗଳ ଜଗନ୍ନାଥଙ୍କୁ ସମ ସବୁ ଉଇଁଚ କା-କାର୍ଯ୍ୟ ହୁଏ ଜଗନ୍ନାଥ ନାଁରେ ତ ଜଗନ୍ନାଥ ସମସ୍ତେ ମାନନ୍ତି ଆଉ ଆମର ଓଡିଶା ଲୋକ ବହୁତ ହି ଜଗନ୍ନାଥ ପ୍ରେମୀ। ଆଉ, ତାଙ୍କ ନାଁ ତ ବହୁତ, ଗୀତା ଭାଗବତ ସବୁ ତ ଚାଲିଛି। ଆଉ ଏମିତି ଆଉ।
ଆଜ୍ଞା ଆମର ତ କଳିଯୁଗ ର ଦେବତା କହିଲେ ଆମ ଜଗନ୍ନାଥଙ୍କୁ ଆମେ ବୁଝିଥାଉ।
ଘରେ ଘରେ ତ ସମସ୍ତଙ୍କୁ ଜଗନ୍ନାଥ ଫୋଟ ବି ସମସ୍ତଙ୍କ ଘରେ ପୂଜା ପାଉଛି। ବିଶେଷ କରି ଆମ ଓଡିଆ ଲୋକ ମାନଙ୍କ ଘରେ। ଆଜ୍ଞା।
ହଁ ଓଡ଼ିଆ ମାନଙ୍କ ଦେବତା କହିଲେ ଜଗନାଘଥ।
ହୁଁ, ହୁଁ।
ଆଉ ଆପଣ ଭୁବନେଶ୍ଵର କୋଉ କୋଉ ଜାଗା ବୁଲିଛନ୍ତି?
ଭୁବନେଶ୍ୱର ଲିଙ୍ଗରାଜ ଯାଇଚି। ରାମ ମନ୍ଦିର ବି ଯାଇଛି, ଆଉ ଇସ୍କନ ଯାଇଛି। ଆଉ କେଦାରଗୌରୀ ଯାଇଛି, ମୁକ୍ତେଶ୍ଵର ଯାଇଛି, ଏମତି ଆଉ ଆଉ ବିନ୍ଦୁ ଜାଗାକୁ ଯାଇନୁ ଅଳ୍ ପଛରେ ଦେଖି ଆସିଛୁ।
ଯା ହଉ ଏତେ ଜାଗା ତ ବୁଲି ଦେଇଛନ୍ତି। ଏ ଏତେ ଦୂର ଲୋକ ହେଇକି ବି ଏତେ ଜାଗା ସବୁ ବୁଲିଛନ୍ତି।
ହବ ଅଫିସ୍ ଆଉ ଆପଣ କେମିତି ଅଛି? ଆପଣଙ୍କ ଘରେ
ଘରେ ତ ଆମର ମା, ଦାଦା, ଖୁଡି, ଭାଇ, ଭଉଣୀ ଏମିତି ସମସ୍ତେ ଅଛନ୍ତି। ସିଖନେମ୍ ଅଛୁ ଜେଣ୍ଟ ଫ୍ୟାମିଲି ଭଳିଆ। ଆମେ ଭାଇ ଭଉଣୀ ମିଶି ଆମ ଜଏଣ୍ଟ ଫ୍ୟାମିଲି ନା ଦଶ ଆଠ ଦଶ ଜଣ ଖଣ୍ଡେ ହବ। ଆମ ଘର ଟୋଟାଲ ମିଶିକିନି
ଆପଣ ନିଜ ମାନେ ଆପଣଙ୍କ ଭାଇ ଭଉଣୀ କେତେ ଜଣ?
ହଁ ଆମେ ଭାଇ ଭଉଣୀ ତିନି ଚାରି ଜଣ ଆମେ ଅଛୁ।
ମାନେ ଆପଣ ତିନି ଜଣ।
ହଁ। ଆଉ ଆପଣଙ୍କର ଭାଇ ଭଉଣୀ?
ଆମର ଆମେ ଦି ଜଣ ମୋ ଭାଇ ଆଉ ମୁଁ।
ହଁ।
ଆଜ୍ଞା, ଆପଣଙ୍କର ଦ୍ଵାଦଶରେ କଣ ଥିଲା ଷ୍ଟ୍ରିମ୍?
କଣ କହିଲେ?
ଆପଣଙ୍କର ଦ୍ଵାଦଶ ରେ କଣ ଷ୍ଟ୍ରିମ୍ ଥିଲା? କଳା, ବାଣି
ଆର୍ଟସ୍ ଥିଲା। ଆର୍ଟସ୍ କଳା କଳା ଥିଲା।
ହୁଁ, କଣ କହିଲେ?
ପ୍ଲସ ଥ୍ରି ରେ ଅନର୍ଷ କଣ ରଖିଥିଲେ?
ତୋ ସରଜ ସମାଜ ବିଜ୍ଞାନ।
ଆଚ୍ଛା।
ହୁଁ।
ଆଉ କିଛି ମତେ ପଚାରନ୍ତୁ।
ଆଉ, ଆପଣଙ୍କର କଣ ଖାଇବାକୁ କଣ ଭଲ ଲାଗେ? ଆଉ କଣ ମାନେ ଠାକୁର ବିଶ୍ଵାସ କ କରନ୍ତି କି ନାହିଁ! କନ୍ଧ-କଉ ଠାକୁରଙ୍କୁ ବେଶୀ ଭଲପା
ଏଇ ତ ତମରେ, ମତେ ବହୁତ ମି ଭଲ ଲାଗେ, ଯେମିତିି କି ହଉ, ଖିରୀ ହଉ ମତେ, ଏ ସବୁ ଜିନିଷ ବହୁତ ଭଲ ଲାଗେ। ଆଉ, ଠାକୁରଙ୍କୁ ତ ମୁଁ ବହୁତ ପସନ୍ଦ କରେ। ବେଶୀ କରି ବଜରଙ୍ଗବଲୀଙ୍କୁ ଆଉ। ଜଗନ୍ନାଥଙ୍କୁ ମୁଁ ବହୁତ ପସନ୍ଦ କରେ। ମୁଁ ପସନ୍ଦ କରେ ତ ସମସ୍ତେ ପସନ୍ଦ କରନ୍ତି। ମୁଁ ତାଙ୍କୁ ନିଜ ଆଉ ଏମିତି ତ! ଆପଣଙ୍କ ପାଇଁ ଖାଦ୍ୟ କଣ?
ଆଉ ରୋଷେଇ ଜାଣିଛନ୍ତି?
ନା,
ରୋଷେଇ ଜାଣିଛନ୍ତି?
ନା, ନା। ଆପଣ କଣ, କଣ ଜାଣିଛନ୍ତି ରୋଷେଇ?
ମୋ ରୋଷେଇ, ମୁଁ ସବୁ ଜାଣିଚି। ପ୍ରାୟ ଜାଣିଛି ସବୁ। ଯବୁ ବୁ କାଲି ମଟନ୍ ଟା ଆସନି। ଚିକେନ୍ ଟିକେ ଆସନି ଆଉ ସବୁ ପ୍ରାଏ ଆସଛି। ହଁ ଆଉ କଣ କୁହନୁ? ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ! ହାଲୋ! ହାଲୋ! ହ୍ୟାଲୋ! ହାଲୋ! ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ! ହାଲୋ। ହ୍ୟାଲୋ! ହାଲୋ! ହ୍ୟାଲୋ। ହ୍ୟାଲୋ ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ! ହାଲୋ ହାଲୋ। ହାଲୋ। ହାଲୋ ମୁଁ ରଖୁଛି।